ହୁଁ।
କଣ କରୁଚ?
ଏଇ ବସିଚି। ତମେ
ମୁଁ ଗଲି ଦୋକାନ ଯାଇକି ସବୁ ଖାଇବା ଜିନିଷ ସବୁ ଧରିକି ଆସିଲା।
ହୁଁ ହୁଁ।
ହୁଁ ସେ ଆମ ଓନର ଯେ ଅଫିସ୍ ରେ କୁଡ଼ୁସ୍ ତ ସେ ଯା ସିଏ ଖାଇ ଆମ ଓନର ଯିଏ
ହଁ।
ସେ ଜଲ୍ଦି ଶୋଇ ପଡୁଛି ତ ସେଥିପା ପାଇଁ ମାନେ ଜଲ୍ଦି ହିଁ ମତେ ଖାଇବା ଜିନିଷ ସବୁ, ମୁଁ ଖାଇବା ଜିନିଷ ଆଣୁଛି ହାରି ଖାଇବା ମାନେ ଯେଡିନ ଇଏ ରୁଟି ଫୁଟି ଆଣୁଚି ହାରି। ଆଣିକି ସେ ଦଶଟା ଏଗାରଟା ବେଳକୁ ଖାଉଛି ଆଉ।
ହୁଁ ହୁଁ।
ହୁଁ ଆଉ। ତମେ ଖାଇସାରିଲଣି।
ଅନଉ ନଉ କଣ ଖାଇଥିଲି ସେଟା ବି ଭୁଲି ଯାଇଛି।
ୟେ ସାଲା କଣ ପାଇଁ ଡିପ୍ରେସନ୍।
ପୁଣି କହିଲ।
କଣ।
ସେଇ
ଡିପ୍ରେସନ୍ ଡିପ୍ରେସନ୍। ଦେ ଦେଖିଛ ଗୋଟେ ମିମ୍ ଟେ ଦେଖିଛ ଡିପ୍ରେସନ୍।
ଦେଖିଚି ହଁ।
ଅବ୍ ମେ କ୍ୟା ହୁ ବୋଲୁ ଗାଲି ନେହିଁ ଦେ ସକତା। ଫମିଲି ଫ୍ୟମିଲି ଦେକେନା।
ସବୁ ପ୍ରକାର ରିଲ୍ସ ମୁଁ ଦେଖି ଦେଖି ସାରିଛି ଏନି ଟାଇମ୍ ତ ବସିକି ସ୍କ୍ରୋଲ୍ କଲି।
ହୁଁ ଏଟା ଏଇଟା କୁ ରିିଲ୍ କୁହନ୍ତିନ ଏଇଟା ମିମ୍ କୁହନ୍ତି।
ହଁ ହଁ ଏକା କଥା।
ହଁ ଏକା କଥା ନାଇ ବା ଅଲଗା ହେଲା ଆ
ହ ହୋଉ ଆଉ ତମେ ମୁଭି ଦେଖ।
ମୂଭି ନୁହଁ ମୁଁ କେ ଡ୍ରାମା ସେ ଡ୍ରାମା ଦେଖେ।
ମାନେ ହିନ୍ଦୀର କିଛି ଦେଖନି।
ହୁଁ ଦେଖେ ଏତେ ବି କିଛି ଦେଖେନି।
ମାନେ ଦେଖେ ଏତେ ବି ଦେଖେନି ଏଇଟା ଏଇଟା କିମିତିଆ କଥା।
ମାନେ ଏତେ ବି ମୁଁ ଦେଖେନି।
ଆଛ ଖାଲି ସେ କେ ଡ୍ରାମା ଦେଖ ନାଇଁ। କଣ ଲାଗେ କେଜାଣି ତମକୁ କେ ଡ୍ରାମାରେ।
ତମକୁ କଣ ଲାଗେ ଏ ମୁଭି ଗୁଡ଼ା।
ମୁଖିଆରାମେ ଇମୋସନ ଟେ
ହଁ ଏଟା ବି ଏଟା ବି ଇମୋସନ ଏଟା ଯିଏ ଦେଖିଛି ସିଏ ଜାଣିଛି।
ଓହୋ ମୁଁ ଦେଖିଛି ମୁଁ ଗୋଟେଥର ମୁଁ ଗୋଟେ ଥରଖିଛି ଏମତି ନାଇଁ ଦେଖିନି ଗୋଟେ ଥର ଦେଖି
ହଁ ମାଈ ଗର୍ଲ ଫ୍ରେଣ୍ଡ୍ ଇଜ୍ ଆନ୍ ଏଲିଆନ୍ ଏଇଟା ତ କୁହ ଭଲ ହେଇନଥିଲା ବୋଲି।
ହଁ ଭଲ ହେଇଥିଲା ମୁଁ ତ ସେ ମୋ ସାଙ୍ଗଟା।
ପୁରା ଦେଖିଛ ସବୁ ଏପିସୋଡ଼୍।
ମୁଁ ଗୋଟେ ଗୋଟେ ସିଜନ ଟା ଦେଖିଦେଇଛି ପୁରା ଗୋଟେ। ସେଦିନ ପୁରା ଏପିସୋଡ ଦେଖିଚି ସେକେଣ୍ଡ୍ ଟା। ସିଜନ୍ ଟୁଟା ମାନେ ମୋ ସାଙ୍ଗ ମତେ ଯୋଉଟୁ ଟେଲିଗ୍ରାମ୍ ରେ ଯୋଉ ଲିଙ୍କ୍ ଦେଇଥିଲା ସେଇଥିରେ ମାନେ ପୁରା ସେମାନେ ପୁରା କୋରିଆନ୍ ରେ କହିଲା ହେଲା କୋରିଆନ୍ ତ ଆମକୁ ଆତା ହେ ନେହିଁ ସଇଲା କଥା। ହାଲୋ। ହାଲୋ। ହିଲୋ। ହାଲୋ।